ହଁ କୁହ।
କଣ କରୁଚୁ?
ଆସିଚି ଏ ଆମ ଉଦ୍ୟାନ ଆଡେ ଟିକେ ବୁଲି।
ପାର୍କ ଆଡେ ଯାଇଚୁ ଆ।
ହୁଁ।
ଆଉ ଏଇନେ କଣ ଚାଲିଚି?
ଅଁ, ଖେଳି ଖୁଳାଇକି ଆସିଲୁ ଆଉ, ବସିଚୁ ପାର୍କରେ।
ଆଜି କିଏ ଜିତିଲା?
ଆମେ ଜିତିଲୁ, ସିଏ ଜିତିଲେ, ସମସ୍ତେ ଖେ ଏମତି ହାର ଜିତି ହୋଉ ଯେଳୁ
ଯୋଉ ମଜା ଲାଗୁଛି ଖେଳ।
ହୁଁ-ଉଁ
ଫେରେ ରାତିରେ କଣ ଖାଇବ?
ରାତିରେ ତ ଆଉ, ଆମ ଗାଁରେ ଖେଳୁଚନ୍ତି ଭଲି ଆଉ।
ତୁ ଖେଳୁନୁ?
ନାଇଁ, ମୁଁ ଖେଳୁ ନେଇଁ।
ପବନ ହୋଉଛି ବୋଧେ?
ହଁ, ପବନ ହୋଉଛି ଇଆଡେ ଆଉ।
ହଁ, ସେଇଥିପାଇଁ ପବନ ଟାର ସୁଲୁ ସୁଲୁ।
ସେଇତି ପାଇଁ, ବସିଚୁ ପାର୍କ ରେ ପା।
ଉଁ-ଉଁ, ଆଉ କଅ ଖାଇଥିଲୁ?
ଖାଇଥିଲି ବିସ୍କୁଟ ମିକସଚର ଖାଇ-ଖାଇ ଆଇଥିଲି ଖେଳି।
ଆ-ଆ-ଆଉ ଗଲେ କଅ ଖାଇବୁ?
ଗଲେ ଦେଖିଆ କଣ ଖାଇବା, ପିଠା କି କଣ, ଫୁଣି ନ ହେଲେ ନାଇଁ ବିସ୍କୁଟ ଖାଇବି ଆଉ।
ହଁ ଭୋକ ବି ହୋଉଚି ଯେ।
ଉଁ-ଉଁ। ଖାରାଦିନ ଭୋକ କରବ ସିଓ-ସିଓ କରିଅ।
ହଁ-ଅଁ। ଅଭ୍ୟାସ ଏମତି।
ଆଉ ତମର କଣ କରୁଚ ଏଇନେ?
ଆ-ମ୍-ମେ, ବସିଚୁ ଏଆଡେ, ଖେଳ ପଡିଆ ଆଡେ ଆଉ।
ଖେଳି-ଖୁଳା କି ବସିଚୁ ଆଉ।
ନାଇଁ, ଏଇନେ ଖରା ଦିନୁଟା ଯେ, ଖେଳୁନୋଉଁ ଆଉ। ନାଇଁ-ନାଇଁ କଣ ବଡ ପଡିଆରେ ଖେ ଖେଳିବୁ ଜୋରେ ଖରା ହୋଉଚି।
ଖାଲି ଚାରିଟା ବେଳେ ଆସିକି ବସୁଛ ସାଙ୍ଗସାଥି ହେଇକି ଆଉ।
ହଁ-ଅଁ ଖଟି ଟିକେ କରୁଚୁ ସାଙ୍ଗସାଥି ସବୁ ମିଶିକି ହଁ-ଅଁ ଏ ଗାଡି ଧରିକି ଆଉଚୁ। ହଟ କୁ ଟିକେ ହୋଉଚି ଆଉ।
ଆଚ୍ଛା-ଆ।
ହୁଁ-ଉଁ-ଉଁ। ଆଉ ବା କଣ କରିହବ? ଗରମ ଦିନ ଏବେ, ଆଉ କଅ? ଆମ ଗାଁରେ? ଆସୁନ ଦେଖି
କେତେବେଳେ ହୋଉଚି କି ନାଚ?
ନାଚ ହୋଉଚି ରାତି ବାରଟା ପରେ, ଏ-ଏତେ ଭଲ ନାଚ କରୁନାଆନ୍ତି ମାଳେଇ ପାଟିଟା।
ଆ-ହା।
ତମେ ଆସନ୍ତୁ ଦେଖନ୍ତ କେତେ ଦୋକାନ ପଡିଛି ଅଣ୍ଡା କୁଲଫି ଦୋକାନ ଝାଲ ମଟର ପାମ୍ପଡ଼
ପାଲି ଖେଳ ହଉଚି ଯିବା
ଏରା ଏଥିରେ କୁହନି
ଆଁ
ଏରା ଏଥିରେ କହନି
ଆହା
ସବୁ ଭଲ ଲାଗୁଚି ରାତିରେ ଖରାଦିନେ ରେ ରାତିଟା ଲୋକ କଣ ଆଉ ଘରେ ବସିକି କରିବେ?
ଆଛା ଆଉଚନ୍ତି କି ଇଆଡେ? ରାତିଟା ବିତେଇ ଦେଇ କିଏ ଆଉଚନ୍ତି ଦେଖି ଦେଖେଇକି ଆଉ
ମୋର କଣ ବାହାର ସାଉଣ୍ଡ ଶୁଭୁଛି କି?
ଆଉ ନାଇଁ ନାଇଁ
କିଛି ଶୁଭୁନି ତ?
ନା
ହଁ ଭଲ କଥା ନ ଶୁଭୁ, ଆରେ ସିଆଡେ ନାଚ ଫାଚ ହଉଚି ସବୁ ଛୁଆ ସିଆଡେ ବୁଲୁଛନ୍ତି ଛୋଟ ଛୁଆ ବଡ ଛୁଆ ଏବେ ସ୍କୁଲ ଛୁଟି
ଆଉ ତମେ ଯାଉଛ ଦେଖିଲ ନା ନାାଇଁ ନାଚ?
ଉଁ ମୁଁ ଯାଇନି ଦେଖିଆ କୋଉନ ଗୋଟେ ଯିବା
ଏ କେତେ ଦିନ ନାଚ ହବ କି କୋଉ ଦିନ ଗୋଟେ ଯିବ
ଚାରି ଦିନ ହଉଛି ଦି ଦିନି ସଇଲାଣି ଆଉ ଦି ଦିନି ଅଛି।
ଆଛା
ଯେ ଏଇଟା ତମ୍ ତୋ ସହିତ ମୋର କେତେଟା କଥାବାର୍ତ୍ତା?
ଏଇଟା ତିନିଟା କଥାବାର୍ତ୍ତା
ତିନିଟା ଯା ହଉ ଆଉ ଦିଟା ଯେମିତି ପାରେଇ ଦେଲେ ଗଲା ଆଉ।
ହଁ
ମତେ ଲାଗୁଛି କାଇଁ ଏଇନେ ହେଇଯିବ ବୋଧେ ଆଉ ଗୋଟେ।
ହଁ ହବନି କଣ
ହଁ ବସିକି ଆଉ କଣ କରିବୁ?
ହଁ
କଥା ହେଇ ପଡିଲେ ସରିଲା ଗୋଟେ ଯିବ କାମଟେ ଆଉ ଆଉ କଣ? କୋଉ ଗଛ ମୂଳେ ବଇଚ?
ଗଛ ମୂଳେ ନୁହେଁ ପାର୍କ ଭିତରେ ଚେୟାରରେ ବସଛୁ ଚଉକିରେ।
ଏକୁଟିଆ ବସିଛ ନା କିଏ ସାଙ୍ଗସାଥି?
ନାଇଁ ଏକୁଟିଆ ଅଛି, ଆଜି ରାତିରେ ହୋଲି ଖେଳିବ ନା ଖେଳ ଦେଖିବ? କ୍ରିକେଟେ
ତ ଦେଖିବା କଣ ହୋଇଛି ଆଉ ଦେଖିବା ବୋଲି ଏଇନେ ଯଦି ତୋ ସହିତ କଥା ସଇଲା ତାହେଲେ ଜାଣିବୁ ଯେ ରାତିରେ ଖେଳ ଟିକେ ଦେଖିବା ଭାବୁଚି।
ଆଛା
ରାତିକି କିଛି କାମ ନ ରଖିବାକୁ ମୁଁ ଭାବୁଛି।
ହୁଁ ଖେଳ ଦେଖିବା ପାଇଁ
ହଁ ଆଜି ଫାଇନାଲ ମ୍ୟାଚ୍ ଟା ନା ସେଥିପାଇଁ ଆଉ।
ଆଛା
ସେମିତିଆ ଘଟଣା ହେଇଛି ଆଉ କିଛି ନୁହେଁ। ହୁଁ ଆଉ ତମକୁ ଆଇଲା ବେଳୁ ଓ କଣ ଗୋଟେ କହୁଥିଲି ଏଇନ ଭୁଲିଗଲି ତ ଆଉ କଥା ଉପରେ କଥା ଟେ କହିଦଉଛୁ।
ଆଉ କୁହ ମନେ ପକେଇ କୁହ ଆଉ।
ଉଁ
ମନେ ପକେଇକି କୁହ ଆଉ।
କରିବା ଆଉ କୋଉଠି ଗାଧଉଛୁ ଘରେ ନା ଯାଉଛୁ ପୋଖରୀ କି
ନାଇଁ ଘରେ ଗାଧଉଛିୁ କେତେବେଳେ ଆମ ଗାଁ ଶିବ ମନ୍ଦିର କୁ ଯାଉଛୁ।
ଶିବ ମନ୍ଦିର ରେ କଣ କେମତି ଗାଧୋଉଛ?
ଶିବ ମନ୍ଦିରରେ ମଟର ଲାଗିଛି।
କୁଅ ଅଛି।
ହଁ କୂଅ ଅଛି, ମଟର ଲାଗିଛି, ନଳ ଲାଗିଛି। ନଳରେ ଗାଧଉଛିୁ।
ଥଣ୍ଡା ପାଣି ନାଉ ଗରମ ପାଣି ଆସୁଛି ମ
ଗରମ ପାଣି ଖରା ଦିନ ଟରେ ଗରମ ପାଣି କିଏ ଗାଧଅ
ସାଙ୍ଗ
ସାଙ୍ଗସାଥି ହଁ ସାଙ୍ଗସାଥି ବୟ ଗାଧୁ ଏକୁଟିଆ ଗାଧେଲେ କଣ ଭଲ ଲାଗିବ?
ହୁଁ ହୁଁ ଠିକଉଛି କଥା ଆଉ ଆଉ ଚାଷ ଫାସ ସବୁ ସରିଲାଣି।
ନାଇଁ ତା ସାର ମା ଧୀରେ ଧୀରେ ହଉଛି ଆଉ।
ଆଜି କଣ ଏ ବର୍ଷ ଚାଷ କରିବ ମୁକ ନା ବିରି?
ଧାନ ନା ମୁଗ ବିରିିକ କିଛି ଜିନିଷ ସଇଲାଣି।
ମୁଗ ବିରି ସରିଲଣି ହଁ ସିଏ ଛୁଆ ଟିକେ ସିଆଡେ ଖେଳୁଛନ୍ତି ଯେ ମୁଁ ସେଇଟାକୁ ଅଣ ଦେଖା କରୁଛି ପୁରା ଯୋରେ ଶୁଭୁଛି।
ନାଇଁ ମୁଁ ସେଇଭଳିଆ ହାଲକା ହାଲକା ଆଉ।
ଏଟା ପବନ ହଉଛି ଜଣା ପଡିବ ସେମିତି ଆଉ।
ଓ ହୋ
ଖରା ଦିନଟା ନା ଶୁଲଶୁ ସୁଲସୁଲିଆ ପବନ ଟିକେ ହୋଉଚି ଆଉ।
ହୁଁ ନିଦ ଲାଗୁଚି ଶୋଇବା ପାଇଁ ପବନ ତଳେ।
ହଁ ନିଦ ତ ଲାଗିବ ଆଉ କହିଲେ କଣ ବା ହବ?
ଦିନ ବେଳେ ଶୋଇଥିଲ ନାଁ ଶୋଇନ?
ନାଇଁ ଦିନ ବେଳେ ଯାଇଥିଲୁ ହିଆଡେ ଜଙ୍ଗଲ ଆଡ଼େ ବୁଲି ବାଲିକି ଆସିଚୁ ଶୋଇଲୁ ଆଉ କେତୋଏଳେ।
ରାତିରେ ତାଲେ ଜଲଦି ନିଦ ଲାଗିବ ଆଉ।
ଉଁ ଜଲଦି ଲାଗିଲେ ବି ଜି ଦେଖିବି ଯଦି ବାଙ୍ଗାଲୋରରେ ଜିତିବା ଜିତିବା ପରିସ୍ଥିତି ହେଲା ଶୋଇପଡିବି ଯଦି ବାଙ୍ଗାଲୋର ହାରିବା ପରିସ୍ଥିତି ଚେଇଁମି ନା ରାତିରେ ଆଜି। ବାଣ ଫାଣ ଆଣିଚି ଫୁଟେଇବି ଛକରେ।
ରଦି ଉଁ ଆର ସି ବି ହାରିଲା ଫୁଟେଅ ଆଣ।
ହଁ ମସ୍
ଅଣା
ଟୁୱାର୍କ ପ୍ରୋବଲେମ୍ ରହୁଚି କି?
ଆମରନୁ ତମର ରହୁଚି।
ନେଟୱାର୍କ ପ୍ରୋବ୍ଲେମ୍ ଟା ଯଦି ରହୁଚି ତାଲେ କଣ ଗୋଟେ
କଣ କରିବ?
କହିଲି ମୁଁ ହେଲି ଇ ବାଙ୍ଗଲୋର ସବୁଠୁ ବଡ଼
ହୁଁ।
ହାଲୋ।
ହଁ। ବାଙ୍ଗଲୋରର ବିରୋଧୀ ହେଇକି ସେଇ ଦଳକୁ ଦଳଛୁଆଙ୍କୁ ଧରିକି ବୁଲୁଚ ସାଙ୍ଗରେ ଆଉ।
ଅ ନାଇଁ ଇଏ‌ ମୁମ୍ବାଇ ଫ୍ୟାନ।
ନାଇଁ ଏବେ କଥା କହୁନି ସବୁବେଳେ କଥା କହୁଚି।
ସବୁବେଳେ ହଁ ସେ ଯୋଉ ଏଟା ବୁଲୁଚି ବାପ ସାଙ୍ଗେ ପୁଅ ତ ବୁଲେ।
ହଁ।
ସେମିତି ଆଉ ବାଙ୍ଗଲୋର ଫ୍ୟାନ ଗୋଟେ ଅଛି ମୋ ସହିତ ଖାଲି ବୁଲୁଚି ସବୁବେଳେ।
କଁ।
ଡମ୍ଫରରୁ ଆଇଚି। ହେଲା ମୁଁ ଯେହେତୁ ଚେନ୍ନାଇ ଫ୍ୟାନ
ହଁ।
ତାହେଲେ ଉପରେ ରହିବି ନାଁ?
ହଁ।
ଏମିତି ହେଇଚି ଘଟଣା ଆଉ ଆଉ ତାହେଲେ ବିସ୍କୁଟ ମିକ୍ସ୍ଚର ଖାଇଚ?
ହଁ ବିସ୍କୁଟ ମିସ୍ଚର ତ ଖାଉଚୁ ଆଉ ଗରିବ ଲୋକ ଆଉ କଣ ଖାଇବୁ
ହଁ ତ ଗରିବ ବିସ୍କୁଟ ମିକସଚର ଖାଆନ୍ତି ଆଉ ଧନୀ ଲୋକ ତ ପଖାଳ ଶୁଖୁଆ ଖାଆନ୍ତି ଆଉ।
ଯା ତମର ଆଜି ମଟନକୁ ପାହ ମଟଟ କରି ଖାଉଥୁବ
ନାଇଁ ମଟନ ଚୁସ୍ତାଟା କରିବୁ ଭାବୁଚୁ ରଜକୁ।
ଆଚ୍ଛା।
ଦେଖିବା। ଆଉ
ତମ ଆଡେ ରଜ ଆଉ କେତେ ଦିନ ରହିଲା ରଜ-
ରଜ ଅଛି କିଏ ହଉ ପନ୍ଦର ଦିନି ଆଉ ଚଉଦ ଦିନି ଆଉ-
ତମ ଗାଁରେ ରଜ ହଉଛି ନା ହଉନି-
ନାଇଁ ହଉନି-
ହଉନି-
ନାଇଁ-
ଆସୁନ ଆମ ଆଡେ ବୁଲି-
ଉଁ ବୁଲି ଯିବା ଦେଖିବା ଡାକୁନ ତ କେବେ ଆଉ ଖାଲି ଦେଖିଲେ ଡାକୁଛ ଆଉ-
ହୁଁ ଦେଖ ଦେଖିଲେ ମନେ ପଡୁଛି ଆଉ କଣ କରି-
ଆଉ କଣ କରିବା ଆଉ ଉପଟ-
ଆଉ ମୋର ଟିକେ କାମ ଅଛି ମ
ତମେ ଯିବ ଭାରି-
ହଁ
ହଉ ତାହେଲେ ମୁଁ ରହୁଛି ଆଉ-
ହଉ